ମୋ ଭୟସ ଆପଣଙ୍କୁ ଶୁଭା ଯାଉଛିି? ଜୟ ଶ୍ରୀ ଜଗନ୍ନାଥ ଆପଣଙ୍କୁ ମୋ ଭୟସ କ୍ଳିଅରେ ଶୁଭା ଯାଉଛି କି?
ମୋ କଥା ଆପଣଙ୍କୁ ଠିକ ସେ ଶୁଣା ଯାଉଛି ଆଜ୍ଞା?
ଆଜ୍ଞା ମତେ ଭଲସେ ଆପଣଙ୍କ ଭୟସ ଶୁଭା ଯାଉଛି।
ଆଜ୍ଞା ଆପଣ କହିଥିବାରୁ ଧନ୍ୟବାଦ।
ଆଜ୍ଞା ଆପଣଙ୍କୁ ବି, ଆଉ ଆପଣ କଣ କରୁଛନ୍ତି?
ମୁଁ ଏବେ ସୂର୍ଯ୍ୟ ଆଉ ପବନ ସହିତ ଖେଳୁଛି।
ଆପଣ ଖେଳୁଛନ୍ତି! ଆପଣଙ୍କର ଛୋଟ ଛୁଆ!
ହଁ, ଛୋଟ ଛୁଆ ତ, ମୋ କୁନି ଛୁଆ ଟେ।
ଓହୋ! ଓ, ଆପଣ ଆଜି କଣ ଖାଇଛନ୍ତି?
ଆଜି, ମୁଁ ଖାଇଥିଲି ପଖାଳ ଭାତ। ଆଳୁ ଭର୍ତା।
ଆଉ ବା!
ଶାଗ, କାକୁଡି ସାଲାଟ ଆଉ ମିକ୍ସଚର ଟିକେ। ଆମ ଓଡିଆ ଜାତିର ମାନେ ଓଡିଆଙ୍କର ପ୍ରାଣ ଯୋଉଟା ପଖାଳ। ସେଇଭଳିଆ।
ଆଜ୍ଞା। ଆମର ବି ଆଜି ପଖାଳ ହେଇଥାନ୍ତା, କିନ୍ତୁ, ଆଜି ଯେହେତୁ ଲକ୍ଷ୍ମୀଙ୍କର ଗାଧୁଆ ତ, ଆମର ଆଜି କ୍ଷୀରି ହେଇଥିଲା। ପୂଜା ହେଇଥିଲା ତ! ତ, ଆଜି ଆମର ଟିକେ ସାଧା ହେଇଛି ଆଉ।
ଆଛା। ତମ ଘରେ ପିଠା ପଣା ହେଇଛି?
ପିଠା ପଣା ହେଇନି, ଆମର ଖାଲି କ୍ଷୀରି ହେଇକି ପୂଜା ହେଇଛି।
ମତେ କହିଲ, ତମେ ରୋଷେଇବାସ ଜାଣିଛ?
ହଁ, ଜାଣିଛି, ତୁ ଏତେ ଜାଣିଲୁ।
ମତେ କହିଲେ ଟିକେ, କ୍ଷୀରି କେମିତି ବନାଯାଏ?
ଖିରି! ମୋ ମାମା ଯେମିତି କରେ ମୁଁ ସେଇ ହିସାବରେ କହୁଛି। ଅ ଫାଏଷ୍ଟ ଚାଉଳକୁ ଧୁଆଇକି, ନା, ଫାଷ୍ଟ ଚାଉଳକୁ ଧୁଆହବ। ଧୁଆହେଇକି ତ ରଖା ହେଇଥିବ। ତ, ଫାଷ୍ଟ ଚାଉଳକୁ ଘିଅ ଦେଇକି ଭଜା ହବ। ଆପଣ, ଆପଣ ହସୁଛନ୍ତି ନା କଣ?
ନା, ନା, ମୁଁ ଶୁଣୁଛି ମୁଁ କହିଲି ନାଇଁ ତମେ ଆଜି କହିବ ନା! ମୁଁ ସେଇ ଅନୁସାରେ ଆଜି ପୁରା ମାନେ ଖିରି ତିଆରି କରିକି ଭାବିଛି।
ଓହୋ, ଓହୋ, ଚାଉଳ କୁ ଭଜା ଯିବ। କହୁଛି
ଚାଉଳକୁ ଭଜା ଯିବ।
ହଁ, ତାପରେ ଭଜାହେଇକି ତାପରେ କ୍ଷୀର ଦିଆହବ।
କେତେ ଭଜା ହବ? କେତେ ସମୟ ଭଜା ହବ?
ଏ, ସେ ଚାଉଳ ଲାଲି ଟିକେ ହେଇ ଆସିଲା ପର୍ଯ୍ୟନ୍ତ।
ଚାଉଳ ନାଲି ହେଇଯିବ ଟୋଟାଲି ନା, ଆଚ୍ଛା ହଉ ଠିକ ଅଛି।
ହେଲେ ଘିଅ ଦେଲେ ନାଲି ହେଇଯାଏ ଚାଉଳ। କି, ତେଲ ଘିଅ ତେଲ ବିଦେ ହଁ, ଗୁଆ ଘିଅ। ଆମ ଆମର ଗୁଆ ଘିଅ ଦିଆଯାଏ।
ଆଛା, ଆଉ ତେଲ କୋଉଠି ଦିଆ ଯାଏ? ଘିଅ ସହିତ ତେଲ ମିକ୍ସ। ପଡେ ଆଉ ଥରେ?
ନା ନା।
ହ, ଆଉ?
ଓନଲି ଘିଅ ଦିଆ ହେଲା। ଘିଅ ଦିଆହେକି ଭଜା ହେଲା।
ଆଚଛା, ଆମେ ସେ ଯୋଉ ଘିଅ ଟା ନେବା, ଓନ୍ଲି ଘିଅ ଯୋଉଟା? ଆଚ୍ଛା।
ତାପରେ କ୍ଷୀର ଦିଆ ହବ। କ୍ଷୀର ଯେତିକି ହେଇପାରିଲା, ମାନେ ଚାଉଳ ଦେଖିକି କ୍ଷୀର ଦିଆ ନିଆହବ। ତାପରେ, ତାପରେ, ସେତିକି ନିଆ ହବନି।
ଆଉ।
ଚାଉଳ ଯଦି ଅଳ୍ପ ନିଆ ହବ କ୍ଷୀର ଟି ଟିକେ ଅଧିକ ନିଆହବ।
ମାନେ ଚାଉଳ ମୁଁ କେତେ ନେବି ମୁଠାଏ ନେବି ନା କେତେ ନେବି?
ମୁଁ ସେଇରାକ ଜାଣିନି ମୁଁ କବେ କରିନି।
ମତେ ପଚାରେ ମୁଁ କହିଥିବି ନା। ଶୁଣ ପ୍ରଥମେ ଆମର କାଜୁ ଖସିମିସ ଆକୁ ପ୍ରଥମେ ଘିଅରେ ନା ନା ଶୁଣିସାର ଅଫସନାଲ ସେଟା ତମେ କହିବ ନା। ପ୍ରଥମେ ଭଜା ହେଇଯିବ ତାକୁ ଆମେ ସାଇଟ୍ କରିଦେଲେ।
ହଁ।
ବୁଝିପାରିଲେ ତ ପ୍ରଥମେ କଣ କରିବା ଘିଅ ଟିକେ ଦବା ତା ଦେହରେ ଟିକେ ତେଜ ପତ୍ର ପକେଇବା। ତା ଦେହରେ ଟିକେ ଗୁଜୁରାତି ଟିକେ ପକେଇବା। ଟିକେ ୱାନ୍ ମିନିଟ ୱାନ୍ ମିନିଟ୍। ନାଇଁ ଗୋଲମର୍ଚ୍ଚ ପଡେନି ୱାନ ମିନିଟ। ପର୍ଯ୍ୟନ୍ତ ଟିକେ ଭାଜିଦବା ସେତିକି ବି ଥିରେ ସେ ଗୋଟେ ତା ଦେହରେ ଅଳ୍ପ ଟିକେ ଯଦି ଆମେ ମାନେ ଖିରି ଟା କୁ ମାନେ ଯେମିତି ବ୍ରାଉନ ଟାଇପ ର ମାନେ ଟିକେ ରେଡଡିସ୍ ରେ ନାଲି କରିବାର ଅଛି ତ ତା ଦେହରେ ଆମେ ଟିକେ କଣ କରିବା ଟିକେ ଚିନି ଟିକେ ମାରିଦବା। ହେଲା ସେଇଟା କଲର ଆଣିଦବ ତାପରେ କଣ କରିବା ଚାଉଳ ସେଥିରେ ଟିକେ ପକେଇଦବା। ଚାଉଳ ପକେଇକି ତା ଦେହରେ କଣ କରିବା ଏପଟ ସେପଟ ଏପଟ ସେପଟ ଟିକେ ଛାଙ୍କିଦବା ଛାଙ୍କି ଦେଲା ପରେ ଆଉ ଗୋଟେ ଜାଗାରେ ଆମେ କ୍ଷୀର ବାଉଲ୍ କରିଦେଇଥିବା। କାରଣ କ୍ଷୀର ଏପଟେ ବାଉଲ କରିବାର ମାନେ ହଉଚି ମାନେ ଗରମ କରିବାର ମାନେ ହଉଚି ଯେ ଏପଟେ ଚାଉଳର ଯୋଉ ତାପମାତ୍ରା ଅଛି ଆଉ କ୍ଷୀର ତାପମାତ୍ରା ସମାନ ରହିବା ଦରକାର। ଦ ନହେଲେ ଆମର କ୍ଷୀର ଟା ଫାଟିଯିବ। ସେ ବିଜ୍ଞଣ ଯେତେବେଳେ ସେମ ମାନେ ସମାନ ତାପମାତ୍ରା ହେଇଗଲା ପରେ ତାର ଚାଉଳ ଜଷ୍ଟ ଚାଉଳ ଟିକେ ଆପଣ କହେ ଆ ଅନୁସାରେ ନାଲି ରଙ୍ଗକୁ ଆସିଲା ଏଳକୁ ଆମେ କଣ କରିବା କ୍ଷୀର ଟାକୁ ତା ଦେହରେ ଢାଳିଦବା ଢାଳିଦବା। ଢାଳି ଦେଲା ପରେ ତାକୁ ଆମେ କଣ କରିବା ଟିକେ ଛାଙ୍କି ଦବା ମାନେ ଗୋଳେଇଦବା। ଗୋଳେଇଦବା କେ ଯେତେ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ତଳେ ଯେମିତି ଚାଉଳ ଟା ନ ଲାଗେ। ତାପରେ ତାକୁ ଆମେ ଯଦି ଆପଣ ପ୍ରେସର ରେ ସିଟି ମାରିଲେ ବି ଚଳିବ ବୁଝିପାରିଲେ। ପ୍ରେସର ଯଦି କରିବାକୁଛନ୍ତି ସିଟି ମାରିଦେଲେ ଚାଉଳ ସିଝିଯିବ। ଯଦି ପ୍ରେସର ନ କରିକି ଆପଣ ଡାଇରେକ୍ଟ ମାନେ ସବୁବେଳେ ମାନେ କ୍ଷୀର ଟା ଯେମିତି ଚାଉଳରେ ମେଲଟ ହବାକୁ ଚାହୁଁଚି ଯେମତି ଆମର ଭାତଟା ହଉ ଚି ସେମିତି ଚାହିଁଲେ କ୍ଷୀରର ଟେ ମାନେ କ୍ଷୀରର ଟେଷ୍ଟ ଟା ଟିକେ ବହୁତ ଭଲ ଆସେ। ଯଦି ସିଟି ମାରି ଦେବେ ହଁ ହ ଘାଣ୍ଟିିବାକୁ ପଡିବ। ଘାଣ୍ଟିଲେ ସେଇଟା ଆପଣଙ୍କୁ ବହୁତ ମାନେ ତାର ଗୋଟେ ଯୋଉ ଗୋଟେ ଭଲ ଫ୍ଲେବର ଟା ଆସେ ଯୋଉଟା କି ଆପଣଙ୍କୁ ମନକୁ ଛୁଇଁ ଯିବ ବୁଝିପାରିଲେ। ତ ସେଇ ଟାଇପ ର କିଛି ଆପଣ ହାଫ ଆ ଆୱାର ପର୍ଯ୍ୟନ୍ତ ଘାଣ୍ଟିଲେ ଘାଣ୍ଟିଲା ପରେ ଆମେ ତା ଦେହରେ କଣ କରୁଚି ଚିନି ର ମାତ୍ରା ଟା ଢାଳିବ। ଦେଖନ୍ତୁ ଚାଉଳ ଯଦି ଆପଣ ନଉଚନ୍ତି। ଯଦି ଆପଣଙ୍କ ଘରେ ଦଶ ଜଣ ଲୋକ ଖାଉଚନ୍ତି ତ ଆମେ କେତେ ଗ୍ରାମ ଚାଉଳ ନବା। ମିନିମମ୍ ସତୁରି ରୁ ଅଶି ଗ୍ରାମ ଚାଉଳ ନେଲେ ହେଇଯିବ। ବୁଝିପାରିଲେ ଯୋଉଟା କି ବାସୁମତୀ ଚାଉଳ କୁହାଯାଏ। ଏମିତି ବି ଆମର ମାନେ ଇଏ ଚାଉଳରେ ବି ଆମେ କରିପାରିବା ଯୋଉ ଆପଣଙ୍କ ଘରୋଇ ଚାଉଳ ଯୋଉଟା କରିପାରିବା। କିନ୍ତୁ ବାସ୍ନା ଟା ବାସ୍ନା ବାସ ବାସ୍ନା ଟା ଭଲ ଆସେ।
ଆଜ୍ଞା।
ଯେମିତି ଜଣ ଜଣଙ୍କର
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହାଲୋ।
ଯୋଉ ପୁଣି ହାଲୋ।
ସୁବିଲା ହଁ ହଁ କୁହନ୍ତୁ।
ଅବଶ୍ୟ ଟିକେ ଲାଗ୍ ହୋଉଚି ଏବେ ଏବେ କୁହନ୍ତୁ।
ହାଲୋ ଯେମିତି ଆମର ତ କଥାରେ ଅଛି ପାଦ ଭିତରେ ପଦ୍ମିନୀ, ରୁକ୍ମୁଣୀ ହସ୍ତିନୀ, ଚିତ୍ରିଣୀ କହନ୍ତି ବୁଝିପାରିଲେ ସେମିତି କ୍ଷିରିର ଟେଷ୍ଟ୍ ଟା ସେଇଭଳିଆ ଆସିବ ଆମେ ପଦ୍ମିନୀ ଦ୍ଵାରା କରାଇଲେ ବୁଝିପାଇଲେ।
ଆଜ୍ଞା।
ତ ଯେତେବେଳେ ସିଏ ବା ଚାଉଳ ଟା ଅଁ ତା ଭି ଏଥିରେ ଯେତେବେଳେ ମାନେ ସିଝିଯିବ ମାନେ ଚାଉଳ କ୍ଷିରି ସମାନ ହେଇଗଲା ପରେ ତାକୁ କଣ କରିବେ ଗାର୍ନିସ୍ କରିବା ପାଇଁ ଆମେ କଣ କରିବା ତାକୁ କିଛି ସମୟ ଘୋଡେଇ ଦବା କାରଣ ଖି କହୁଛି ଗାର୍ନିସ୍ କରିବା ପାଇଁ କିଛି ସମୟ ଘୋଡେଇ ଦବା ଘୋଡେଇ ଦେଇକି କଣ କରିବା ସିମ୍ ରେ ବସେଇଦବା ସିମ୍ ରେ ବସେଇଦେଲେ କ୍ଷୀରିରେ ଗୋଟେ ତାପରେ ଯଦି ଆମେ ଚାହିଁବା ମିଲ୍କୀ ମେଡ୍ ବି ମାରିପାରିବା ବୁଝିପାଇଲେ। ଯଦି ଅଧିକ ଟେଷ୍ଟ୍ ଆଣିବା ପାଇଁ ମିଲ୍କୀ ମେଡ୍ ମାଡି ପାରିବା ନହେଲେ ଆପଣଙ୍କର ଅ ମାନେ ହୋଟେଲେ ମାନଙ୍କରେ ମିଳୁଚି। ଖୁଆ ମିଳୁଚି ଖୁଆ ମାରିପାରିବା ବୁଝିପାଇଲେ ତ ତାପରେ କଣ କରିବା ଆମେ ତା ପରେ ଗାର୍ନିସିଂ କରିବାକୁ ଯେମିତି ରଜରେ ଆ ଆପଣଙ୍କର ଆପଣ ମାନେ ନେଲ୍ ପୋଲିସ୍ ଲଗାଉଚନ୍ତି। ପାନ ଖାଉଚନ୍ତି ଅଳତା ଲଗେଇଚନ୍ତି ନାଇଁ ନାଇଁ ମୁଁ ଆ ଆପଣଙ୍କ କଥା କହୁନି ଅଛନ୍ତି ଆମର ଜଣେ ମୋର ଜଣେ ବନ୍ଧୁ ଥିଲେ। ସେ ଯାଇକି ମନ୍ଦିର କୁ ମନ୍ଦିରରେ ଫଟୋ ଫଟୋ ଉଠେଇଚନ୍ତି କି ସୁନ୍ଦର ଦେଖାାଯାଉଛନ୍ତି ସିଏ ୱା।
ଓହୋ।
ଆଉ କିନ୍ତୁ ସେ ତାଙ୍କ ମନରେ ଭାରି ମାନେ ସେ ଭାରି ମାନେ କହନ୍ତି ମୁଁ ବହୁତ୍ ସୁନ୍ଦର ସମସ୍ତଙ୍କ ଆଗରେ କହି ବୁଲନ୍ତି। କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ଯେତିକି ମାନେ ଯେମିତି କହନ୍ତି ଜଗନ୍ନାଥ ସିନା କଳା କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ଆଗରେ ସବୁ ଫିକା। ସେଇଭଳିଆ କ୍ଷିରି ଟା ସେତେବେଳେ ହେଇଗଲା ବୁଝିପାଇଲେ। କ୍ଷୀରି ଯେତେବେଳେ ହେଇଗଲା ପରେ ଆମେ କଣ କରିବା ତାକୁ ଗୋଟେ ଛୋଟ ଥାଳିରେ ମାନେ ଗୋଟେ ଜାଗାରେ ବାହାର କରିଦବା ତାପରେ ତାକୁ ସାଙ୍ଗେ ସାଙ୍ଗେ ପେଟୁକୁ ଧାଇଁ ଧାଇଁ କରି ଖାଇଦବା। ଗରମ କ୍ଷୀରି ଖାଇଲେ ଝାଡା ହବ।
ହୁଁ ହୁଁ ହଁ ମୁଁ ଜାଣିଛି।
ନାଇଁ ନାଇଁ ମୁଁ କହିଦେଲି ନା କାରଣ ଯିଏ କି ରୋଷେଇ ଶିଖଉଚି ସେ ଆଟଲିଷ୍ଟ କହିବା ଡକ୍ଟର ଜ୍ଞାନ ବି ତାପାଖରେ ଗୋଟେ ଡାକ୍ତରୀ ଜ୍ଞାନ ବି ରହିବା ଦରକାର କାଳେ ଯଦି ଝାଡା ହେଇଯିବ ସେ ଲୋକର ତମେ ଆଜି କରିଦବ କାଲି ଖାଇଦେଲା ବେଳକୁ ଝାଡା ହେଇଗଲା। କଇବେ ଶଳା କି କ୍ଷୀରି କଇଲା କେଜାଣି ମୋର ଝାଡା ହେଇଗଲା କଥାଟା ବୁଝିପାଇଲେ ତ। ଏ ସବୁଆଡୁ ଆମେ ଟିକେ ଭାବିଚିନ୍ତି କି ଆ ଆପଣଙ୍କୁ ଜଣେଇ ଦଉଛୁ ଆମ ଦ୍ଵାରା ତ ଆପଣଙ୍କର କିଛି କ୍ଷତି ନ ହଉ ଆମେ ଜନତାଙ୍କ ସେବାରେ।
ଆଜ୍ଞା।
ଆପଣ ତ ପ୍ରଥମ ରୁ ଆଜ୍ଞା ଆଜ୍ଞା ହଉଛନ୍ତି ଆଉ
ମାନବ ସେବା ହିଁ ମାଧବ ସେବା।
ୟେସ
ଆଜ୍ଞା।
ଧରିତ୍ରୀରେ ଆମେ ଜନ୍ମ ନେଇଛେ ମାନେ ସମସ୍ତେ ସମସ୍ତଙ୍କର ପରିପୂରକ ହେଇ ଚଳିବା ଦରକାର
ଆଜ୍ଞା।
ବୁଝିପାରିଲେ କାରଣ ଏ ଧରିତ୍ରୀ ଆମକୁ ସବୁ ଜିନିଷ ଦେଇଛି। ପାଣି, ପବନ, ଆକାଶ ଯୋଉଟା କି ଆପଣ ବି ଅଛନ୍ତି ଆମେ ବି ସେ ଜାଗାରେ ନିଜେ ସ୍ଵିକୃତ ଭାବେ ରହିଆସିଛୁ ବୁଝିପାରୁଛ ନା ନାଇ
ହଁ ମୁଁ ଜାଣିଛିୁ।
ଆଉ କଣ କହିବି କି?
ନା ସାର୍ ଦଶ ମିନିଟ୍ ହେଇଗଲାଣି ଆପଣ ଆପଣଙ୍କ ଆଡୁ କାଟି ଦିଅନ୍ତୁ କଲ୍ ଟା
ମୁଁ କାଟିଦେବି?
ଆଜ୍ଞା।
ଆଉ ଯଦି କିଛି ଆମର ଯଦି କଥା ଆପଣଙ୍କୁ ଟିକେ ଭଲ ନା ମାନେ କିଛି ଭୁଲ ହେଇଥାଏ ତାହେଲେ କ୍ଷମା କରି ରିବ ହେଲା ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।